ହ୍ୟାଲୋ।
ଜୟ ଜଗନ୍ନାଥ୍।
ହୁଁ ଜୟ ଜଗନ୍ନାଥ୍। ଆମର ଲାଷ୍ଟ କଥା କୋଉଠୁ ଛାଡିଥିଲେ ତ ଛୁଆ ଛୋଟ ପିଲା ଦୌଡା ଦୌଡି। ଏ ତ ଆମେ ତ ଦୌଡା ଦୌଡି କରିବା ପାଇଁ ତ ପସନ୍ଦ କରୁଛନ୍ତି। କିନ୍ତୁ ଏବେକା ପିଲାଙ୍କୁ ତମେ ଯଦି କହିବ କି ବାବାରେ ଯା ଟିକେ ବାହାରେ ଖେଳିଦେଇକି ଆସିବୁ ବୋଲି କି ସେ କହିବ ନା ନା।
ନା ନା। ସେମାନେ କିଛି କରୁନାହାନ୍ତି ମା ବାପା ମାନେ ହିଁ ଅଟକଉଛନ୍ତି ତୁ ଏଠିକି ଖେଳିବାକୁ ଯାଇପାରିବୁନୁ। ତୁ ଏଠିକି ଯାଇପାରିବୁନୁ। ତ ସେମାନେ ଯଦି ଯାଆନ୍ତି ଯାଉଛନ୍ତି ବି ତାଙ୍କୁ ଥରକ ମାରୁଛନ୍ତି କି ଇଏ କରୁଛନ୍ତି। ସେମାନେ ଡରିଯାଉଛନ୍ତି ଆମେ ଯୋଉ ଥିଲେ ଉତୁପାତିଆ। ସିଏ ବାପା ମାଆ ଭାଇ ଭଉଣୀ ଯିଏ କହିଲେ ବି ଆମେ ଶୁଣନ୍ତିନି ଆମେ ଆମର ଦୌଡ଼ିକି ପଳାନ୍ତି ତା ସହିତ ଖେଳନ୍ତି। ଏବେ ତ ଝଗଡା ଯଦି କାହା ଘର ସହିତ କାହା ଘର ହେଇଯାଉଛି ଛୁଆ ପିଲା ସାଙ୍ଗ ହଉନାହାନ୍ତି। କିନ୍ତୁ ଆଗରୁ ଯେତେବେଳେ ଝ ଝଗଡା ହୁଏ ସେତେବେଳେ ଛୁଆ ପିଲା ମାନେ ଆମେ ଲୁଚିକି ଯାଇକି ସାଙ୍ଗ ହେଇ ଚୁ ସାଙ୍ଗ ହେଇକି ବୁଲିଚୁ ତାପରେ ପୁଣି ଆସିକି ଘରେ ପୁଣି ସିଏ ଭରା ମାଡ ଖାଇଥିବେ ଆମେ ବି ଭରା ମାଡ ଖାଇଥିବୁ ଏଇଭଳିଆ।
ହୁଁ ହୁଁ ହଁ।
ସେଇତ କଥା ମାନେ ସେମାନେ ସେଇତ। ଆଉ ଏବେ ସେମାନେ ଖେଳିବାକୁ ଯାଉଛନ୍ତି ଯାଉନାହାନ୍ତି କାହିଁକି। ସେମାନେ ଯାଉଛନ୍ତି କିନ୍ତୁ ତାଙ୍କ ମା ମାନେ ଅଟକେଇ ଦଉଛନ୍ତି, ସେଠିକି ଯିବୁନୁ ସେଠିକି ଯିବୁନୁ ଆଗରୁ କଣ କେତେ କ ହେଇଯାଉଥିଲା, କେତେ ଝଗଡା ହଉଥିଲା ତାପରେ ବି ଆମେ ଯାଆନ୍ତି ଖେଳନ୍ତି ସେଇଠି ବସନ୍ତି ଉଠନ୍ତି। ଏବେ ଯଦି ସେଇଠି କିଛି ଝଗଡା ହେଇଯାଉଚି କି କଣ ହେଇଯାଉଚି ତାହଲେ ଆଉ ମା ବାପା ମାନେ ଛାଡ଼ୁନହନ୍ତି। ଆଉ ଛୁଆ ମାନେ ବି ଆଉ ଯାଉନାହାନ୍ତି ନା ଏବେ ଟିକେ ଛୁଆ ଗୁଡା ବେଶୀ କଣ କୁହନ୍ତି ଚାଲାକ ହେଇ ଗଲେଣି ଆମେ ଟିକେ ସେତେବେଳେ ବୋଧେ ବୋକ ଥିଲେ ଆଉ। ହଁ
ତାର ମୋର ବି ମନେ ଅଛି ମାନେ ଘରେ ସେତେବେଳେ କଣ ଏବେ ତ ପିଲାମାନେ ସମସ୍ତଙ୍କ ସହିତ ତ ସାଙ୍ଗ ହେଇଯାଉଛନ୍ତି କିନ୍ତୁ ଆମେ ସେତେବେଳେ କଣ ଘରେ ଯା ବିହେଲେ ଏ ବାପା ହୁଅନ୍ତୁ ମା ହୁଅନ୍ତୁ ବଡ ବାପା ହୁଅନ୍ତୁ କି ଦାଦା ହୁଅନ୍ତୁ ମାନେ ଗୋଟେ ଡର ଥିଲା ତାଙ୍କୁ ଆମ ଘରେ ସେମିତି ଆ ଆମେ ବହୁତ ଡରୁ କି ଆମ ବଡାପାଙ୍କୁ କାହିଁକି ନା ସେ ଘରେ କେତେବେଳେ ବି ରୁହନ୍ତିନି। ନା ଘରେ ସବୁବେଳେ ରହିଲେ କଣ ଆମେ ତାଙ୍କୁ ଦେଖନ୍ତେ ତାଙ୍କ ସହିତ କଥା ହୁଅନ୍ତେ ମିଶିଯାଆନ୍ତେ ତ ତାଙ୍କ ପ୍ରତି ଆମର ଭୟ ଟା କମିଯାଆନ୍ତା। କିନ୍ତୁ ସେ ଯେହେତୁ ଟୋଟାଲ ଘରେ ରୁହନ୍ତିନି ସବୁବେଳେ ସେ ବାହାରେ। ରୁହନ୍ତି। ଆମର ଗାଡି ଥିଲା ସେ ଗାଡି ଚଲାନ୍ତି ସେତେବେଳେ, ଆମ ବାପା ଆଉ ବଡ ବାପା ଅ ତ ସେ ଗାଡି ଯୋଉ ଚଲାନ୍ତି ସକାଳୁ ପଳେଇ ଆସନ୍ତି। ସବୁ ଟ୍ରାଭେଲସ ରେ ଲାଗିଥିଲା ଆଗରୁ ଯେମିତି ମାନେ ଏବେ ଯେମିତି ଲାଗୁଛି ଯେମିତି ଆଗରୁ ବି ଥିଲା କି ଟ୍ରାଭେଲସ ରେ ଗାଡି ଲାଗିବ। ଅ ଯିଏ ଯୋଆଡେ ଯିବା କଥା ସେ ତାଙ୍କୁ ଫୋନ କଲେ ସେ ଯୋଉ ଗାଡି ପଠାନ୍ତି ସେ ଯାଆନ୍ତି। ତ ସେଆକୁ ସିଏ ତ ସକାଳୁ ପଳେଇ ଆସନ୍ତି। ଘରକୁ ଫେରିଲା ବେଳକୁ ରାତି ନ ତ ତାଙ୍କ ସହିତ ଆମେ ଏତେ ମିଶି ପାରୁନା। ମିଶି ପାରୁନା ଯେହେତୁ ସେ କେବେ କେବେ ତାଙ୍କୁ ଦେଖୁ ଯେତେବେଳେ ତାଙ୍କ ପ୍ରତି ଆମର ଗୋଟେ ଭୟ ରହିଯାଇଥାଏ, କାରଣ ସିଏ ଆସିଲେ କଣ ସିଏ ବି ଦିନ ସାରା ଖଟି ଖଟି ଯେହେତୁ ଆସିଥିବେ ରାତିରେ ଆସିଲେ ତାଙ୍କୁ ଯଦି କିଏ ଟିକେ ଏପଟ ସେପଟ କଥା କହିଦିଅନ୍ତି ତ ସେ ଚିଡି ଯାଆନ୍ତି ରାଗି ଯାଆନ୍ତି। ଆଉ ଆମ ବଡ ପାଇଁ ଏମିତି ଥିଲେ ଯେ ତାଙ୍କୁ ଯଦି ହଁ ତାଙ୍କୁ ଯଦି କିଏ କିଛି ମାନେ ଖାଇବା ଯଦି ଟି ଟିକେ ପସନ୍ଦ ନ ଆସିଲା ତାହେଲେ ସିଏ ପୁରା ସେ ଖାଇବା ଥାଳିକୁ ଫୋପାଡି ଦେବେ। କି କି ଆଜି ରୋଷେଇ କରିଥିଲା ତ ସେଇଗୁଡାକ ସବୁ ଆମେ ଦେଖିକି ପୁରା ଡରି ଯାଇଥାଉ। ଯଦି ଡରି ଯାଇଥାଉ ତ ତାଙ୍କୁ ସିଏ ଘରକୁ ଆସିଲା ମାନେ ଆମେ ସବୁ ପୁରା ସାଇଲେଣ୍ଟ, ଆଉ ଯିଏ ଦିନ ସାରା ଯାହା ବି କାମ କରିଥିବ କି ମାନେ ଯୋଉଠି ଯାହା ଭୁଲ କରିଥିବ ତ ସି ସିଏ ହଉଛି ଉୁଁ ରାତିରେ ସବୁ ତାଙ୍କ ବିଚାର ହୁଏ ବଡବାପା ଆସିଲେ। ଆମ ର ଜଣେ ବଡ ଭାଇ ଅଛନ୍ତି। ସେ ଯେହେତୁ ଆମ ବୟସରେ ଆମ ଠାରୁ ଟିକେ ବୋହୁତ ବଡ ଅଛନ୍ତି। ମାନେ ଯେମିତି କି ପାଞ୍ଚ ସାତ ବର୍ଷର ସିଏ ଆମ ଠାରୁ ବଡ, ଯ ବଡ ସି ଆମ ଠାରୁ ଟିକେ ଅଧିକ ଜ୍ଞାନ ତାଙ୍କର, ହଁ ଆମ ଭାଇ ଯିଏ। ମାନେ ବଡାପାଙ୍କର ପୁଅ ଯିଏ ଅ ତ ସିଏ ଯି ତ ଆମର ବୟସ ର ସାତ ଆଠ ବର୍ଷ ବଡ ହେବେ ଆମ ଠାରୁ ତ ସିଏ ଜା ଜାଣିଥାନ୍ତି ସବୁ ଜିନିଷ ଗୁଡାକ। କି କୋଉଟା କଲେ କଣ ରାଗିବେ କି କଣ କିବରେ ସେମାନେ ଆମକୁ ଡରାଏ। ସେ ଡରାଏ ମାନେ ଆମେ ଯଦି ଏମିତି ବି କୋଉଠି ଗୋଟେ ଘରେ କହିକି ଯାଇନଥିବୁ ଖେଳିବା ପାଇଁ ଖେଳିବାକୁ ପଳେଇଥିଲି ମୁଁ ତର ଘରକୁ ଫେରିବାରେ ଲେଟ୍ ହେଇଯାଇଥିବ। ଯେମିତିକି ଧର ମନେକର କି ଆମେ ସେତେବେଳେ ଛୋଟବେଳେ କଣ ହେଇଛୁ କାନ କୋଳି କଣ୍ଟି କୋଳି ଆଉ ଯୋଉ ସେଇଟା କଣ ଜାମୁକୋଳି ଏଗୁଡାକ ସବୁ କଣ ଗାଁ ଭିତରେ ନଥାଏ। ଏଗୁଡା ସବୁ କଣ ବୁଦା ମାନଙ୍କ ରିରେଥାଏ ମାନେ ଗାଁ ର ସାଇଡ ରେ। ସାଇଡ ରେ ଥାଏ ମାନେ ଗାଁ ସାଇଡ ରେ ଥାଏ ମାନେ ସେଠି ଗାଁ ନଥିବ ସାଇଡ ରେ। ତ ସେଇଠିକି ଆମେ ଯଦି ସାଙ୍ଗସଥି ମିଶିକି ପଳେଇ ଥାଉ ସେତେବେଳେ କଣ ଗୋଟେ ଇଏ ଥାଏ କି ହଁ ସିଏ ଏତେ ତୋିଲାଣି ମାନେ ମୁଁ ସେତିକି ତୋଳିିଲଣି ଆ ଘରକୁ ଯିବି। ମି ନହେଲେ ମୁଁ ଯିମିନି ସେଣିକି ମୁଁ ଖାଇପାରେ କି ନ ଖାଇପାରେ କିନ୍ତୁ ମୋ ସାଙ୍ଗ ହଁ ଗୋଟେ ଜିଧି ଥାଏ। ମୋ ସାଙ୍ଗ ଏତିକି ତୋଳିଛିି ମାନେ ମୁଁ ସେତିକି ତୋଳିକି ହିଁ ଯିମି ତ ଏଇଭଳିଆ ଏଥିରେ ଆମେ ଦିନେ ଘରକୁ। ପଳେଇ ମାନେ ସକାଳୁ ଯାଇଛୁ। ଓ ଦିନ ଆଠଟା ନଅଟା ବେଳେ ଯାଇଛୁ ମାନେ ପାଠ ପଢିକି ଯାଇଛୁ। ଘରକୁ ଫେରିଲା ବେଳକୁ ଆମେ ଆଉ ସମୟ ଜାଣି ପାରୁନି ତା ଭିତରେ। ଦିନ ସେତେବେଳକୁ ସାଢେ ବାରଟା ଗୋଟେ ପାଖା‌ ପାଖି ହେଇ ଗଲାଣି।
ହଁ ସେଇଥି ପାଇଁ ହିଁ ସତ କଥା ସେତେବେଳେ ବହୁତ ମାଡ ଖାଆନ୍ତି ଏ ଯୋଉ। ସମୟ ଜାଣି ପାରନ୍ତିନି ବୋଲି।
ହଁ ତାପରେ ଏ ଘରୁ। କୁ ଆସିଲା ବେଳକୁ ସେଦିନ ପୁରା ମାନେ ଗାଁ ସାରା ଖୋଜି ଖୁଜା କିି କି ଛୁଆ ଗୁଡା କୁଆଡେ ଯାଇଛନ୍ତି। କଣ କରଛନ୍ତି। ଆଉ ସମସ୍ତେ ପୁରା ବ୍ୟସ୍ତ ଅ ତାପରେ ସେଦିନ ଆ ମ ତେ ଆମକୁ କହିଲେ କି ଆଉ ତମେ ଆଜି କୁଆଡେ ଯାଇଥିଲ ଘରେ ନ କହି ସେ ବଡ ଭାଇ ଘରେ କୁଆଡେ ଯାଇଥିଲ ଯୋଉ ନ କହିକି ଘରେ। ଆଜି ବାପା ଆସନ୍ତୁ ଆଜି ତମ କଥା ବୁଝା ହବ। ତ ଏମତି କହିଦେଇକି ଆମକୁ ପୁରା ଡରେଇ ଦେଇଥିବ ଆଉ ତାପରେ।
ମୋ ବାପା ମାଙ୍କ କତରୁ। କୋଉ ଦିନ ମାଡ ଖାଇନି ମୁଁ ମାଡ ଖାଇଛି ମୋ ମାଉସୀ ପାଖରୁ ସବୁବେଳେ। ମୁଁ ସ୍ କୋଉ ଥିରେ ମାଡ ଖାଇନି ବୋଲି ତାର ହିସାବ ନାହିଁ କାହିଁକିନା ଆମେ ସେଇ ଯୋଉ ବ ଗୁଲି ଗୋଟେ ଜାଣିଥିବ।
ହୁଁ।
ସେଇ ଯୋଉ ବଗୁଲି ଆମେ ମାନେ କ ସେମିତି। ତ ସକାଳୁ ନଅଟା ରୁ ଖାଇ ପକି ଆମେ ପଳେଇଲୁ ସୁ ମାନେ ରବିବାର ଥିଲା ରବିବାର ରେ ଛୁଟି। ରବାର ନା ଶନିବାର କୋ ବୋଧେ ସ୍କୁଲ ରୁ ଆସିଲା ପରେ ଶନିବାର ଦିନ। ଶନିବାର ଦିନ ଆମେ ସ୍କୁଲ ଆଇିଲା ପରେ ଦଶଟା ପରେ ଆମେ ଆମର ପଳେଇଲୁ ପଳେଇିଲା ପରେ। ସେଠି ଗୋଟେ ବଗୁଲି ମାନେ ଗଛ ମାନେ ସେପଟେ ଅଛି ସେ ବୁ ଯେମତି ବୁଦା ରେ ସବୁ ସେତେ ବେଳେ ଥାଏ। ତ ସେଇ ବଗୁଲି ଗଛକୁ ଆମେ ସବୁ ସାଙ୍ଗ ମାନେ ଭାଇ ମାନେ ମି ଯାଇଥିଲୁ। ମାନେ ମୋ ବାବୁ ନା ଘରିକା ଆମେ ସମସ୍ତେ ଯାଇଥିଲୁ କିନ୍ତୁ କେହି ସେମାନେ ମାଡ ଖାଇଲେନି ମାଡ ଖାଇଲି ମୁଁ କଁ ପାଇଁ ନା ସେଠି ଗୋଟେ କଣ୍ଟାଟେ ଥିଲା। ସେ କଣ୍ଟାରେ ମୋ ପାଦ ଟା ରହି ପଶିଗଲା ପୁରେ ଯୋଉ ଯୋ ଜୋତା ମାଡିଥିଲି ପୁରା ଜୋତା ସହିତ ସେଟ ହେଇକି ସେଇଟା ପଶିଗଲା। ପଶିଗଲା ଯେତେ ବେଳେ କଁ ହେଲା ନା ପୁରା ବ୍ଲଡ ପୁରା ସେ ପୁରା କାଦୁଅ ଟା ପୁରା ମାନେ ନାଲି ପୁରା ହେଇଗଲା ପୁରା ରକ୍ତ ସବୁଆଡେ ହେଇଗଲା। ହେଇଗଲା ଯେତେବେଳେ ମୁଁ ଆସିକି ଗୋଡ ଧୋଇ ହେଇକି ମୁଁ କଣ କଲିି ନା ମିଛୁଟା ରେ ଆସିକି। କହିଦେଲି ଯେ ମୁଁ ଯାଇଥିଲି ଉଁ ମାନେ। କଣ ସେ ଯୋଉ ଲାଟିନ୍ ଯାଇଥିଲି ସେଇ ଯୋଉ ଘର ଟାରେ କଣ୍ଟା ପଡିଥିଲା କଣ୍ଟା ପିସିଗଲା କିନ ନ୍ତୁ ଯୋଉ ମୋ ଭାଇ ହେରିକା ସବୁ ଯୋଉ ଯାଇଥିଲେ ସେଗୁାଡା ସବୁ ଶତ୍ରୁ ମାତେ ମ କଁ କହିଲେ ନା କହିଲେ। ନା ବଗୁଲି ତୋଳୁ ଥିଲା ସେ କାଦୁଆରେ ସେ ଗୋଟେ କଣ୍ଟା ପୁରା ପଟା ଭଳିଆ ଯୋଉ କଣ୍ଟା ଉପରୁ ବାହାରିକି। ରୁହେନି କହିଲେ ସେଇ ଥିରେ ପଶିଗଲା। ମାନେ ମୁଁ ମିଛ କଥା କହିଲି ବ ଏ କେରେ ତ କଣ୍ଟା ଫୁଟି ଯାଇଛି। ଚି ମାନେ ଇଞେକସନ ନେବି ବୋଲି ମୁଁ ଇନଞେକସନ ନେଇକି ଆ ଆସିଲା ପରେ ମୋ ବୋଉ ଯେ ମତେ ସେଇ ଯୋଉ କଣ କିଲାନ ମୁଁ ଏମିତି ବସିଥିଲି। ସେ କାନ୍ଥ ସହିତ ମୋ ମୁଣ୍ଡ ଟାକୁ ଧରିକି ଏମିତି ପିଟି ଦେଲା ଗୋଇଠା ଛାଞ୍ଚୁଣି ରେ ମାଡ଼। ମାନେ ମୁଁ ମୋ ମାଉସୀକୁ ବୋଉ ଡାକେ। ତ ସେ ବୋଉ ହିଁ ମତେ କେବଳ ମାରିଛି ଆଉ କେହି ମୋ ଧିଏରେ ଟିପ ଦେଇନାହାନ୍ତି।
ହୁଁ।
ଜେଡ ପର୍ଯ୍ୟନ୍ତ ମାନେ ସବୁଥିରେ ସେ ମାନେ ଛାଞ୍ଚୁଣି, ପହଁରା ନଳ ନଳରେ ବି ଥରେ ସେମିତି ବାଡେଇ ଦେଇଥିଲା। ପୁରା ହାତ ଫୁଲିଯାଇଥିଲା ଯେ ତାକୁ ମାନେ ମଉସା ଯିଏ ବହୁତ ଗାଳି କରିଥିଲେ। ଏଇଭଳିଆ ମାନେ ଆଗରୁ କଣ କହିଲ ଅ ଏବେ ଛୁଆ ନିଜେ ଭୁଲ କରିକି ତାଙ୍କର କିଛି ହଉନି। କିନ୍ତୁ ଆଗରୁ ଯେ ଯେତେବେଳେ ଛୁଆ ଭୁଲ କରୁଥିବେ ମାନେ ଯଦି ଅନ୍ୟ କିଏ ଭୁଲ କରିଥିବ? ତମେ ମାଡ ଖାଇବ କଣ ପାଇଁ କେଆଣି ଥରେ ହୋଲିରେ ଆମ ଘର କାନ୍ଥରେ ଛୁଆ ତାଙ୍କର ରଙ୍ଗ ଲଗେଇ ଦେଇଥିଲେ ମାନେ ଯୋଉ ପିଚିକାରି ରଙ୍ଗ ମାରି ଦିଅନ୍ତି। ତା କାନ୍ଥରେ ଏମିତି ଗାର ଟାଣିଦେଇଥିଲେ ମାନେ ହୋଲି ଦିନ ମତେ ସେ ଯୋଉ ତଳେ ବସେଇକି ଯୋଉ ମୋ ଉପରେ ଛିଡା ହେଇକି ଯୋଉ ମାଇଲା ମତେ ମାନେ ମୁଁ ପୁଣି ରଙ୍ଗ ହା ତ ହେଇ ବିି ନାହିଁ।
ହୁଁ।
ତୁ କଣ ପାଇଁ ପଦାକୁ ଯାଇ ଥିଲୁ ସେ ଛୁଆ
ତମ ସାଙ୍ଗ ବୋଲିକି ଭାବିକି ଆଉ ଆଉଥରେ ଡାକ। ମାନେ ତମ ସାଙ୍ଗ ବୋଲିକି ଭାବିକି ଆଉ
ହଁ ସାଙ୍ଗ ବୋଲି ଭାବିକି ନୁହଁ ସେମାନେ ତାଙ୍କର ମତେ କଣ କହିଲେ କହ ଲ ବୋଉ ଥରକ ମତେ ମାନେ ଧର ଆଗରୁ କଣ ଛୁଆ ମାନେ କିଛି ଭୁଲ କଲା ବେଳକୁ ଛୁଆ ମାନେ ଭୁଲ କରୁନଥିଲେ ଅନ୍ୟ ଅନ୍ୟ ମାନେ ଭୁଲ କରୁଥିଲେ ସେ ମାଡ଼ ଖାଉଥିଲେ।
ଓ ତମେ କଥା ହଉଥା ତମେ କୁହ?
ହଁ ତ ସେଇଥିପାଇଁ ଏଁ ଯୋଉ ଏବେକା ଛୁଆ ଯେତେବେଳେ ଭୁଲ କରୁଛନ୍ତି ବାପା ମା କଣ କରୁଚନ୍ତି ଲୁଚେଇ ଦଉଛନ୍ତି ନିଜେ ଛୁଆକୁ କିନ୍ତୁ ଆଗରୁ ଯେତେବେଳେ ଭୁଲ ମାନେ ଅଲଗା ଲୋକ କରୁଥିଲେ ସେତେବେଳକୁ ତୋ ଛୁଆଟା ଯଦି ସେଇଠି ଥିବ ତାହେଲେ ବାପା ମା ଗୋଡେଇ ଗୋଡେଇକା ତ ମତେ ମାରନ୍ତି ମତେ ସେ ଯୋଉ ମାଡ ମୁଁ ବହୁତ ଛୋଟବେଳେ ମାଡ ଖାଇଚି ଏତେ ମାଡ଼ ଖାଇଛି ମାଡ ଖାଇ ଖାଇ ତ ମୁଁ କଣ କୁହନ୍ତି ସେଇଟା ମାଡୁଆ ଯୋଉଟା କି ମୁଁ ଆଉ ମାନେ ଡରିଲିନି କାହାକୁ? କିନ୍ତୁ ଆଗରୁ କଣ ମାନେ ମୁଁ ମୋ ଜୀବନରେ ସବୁଠାରୁ ଭୟ କରେ ମୋ ନ ପଡା ମାନେ ମୋ ମାଉସୀ କି ମାନେ ମୋ ଜୀବନରେ ଭୟ କରେ ଆଉ ଏବେ ଦେଖିଲା ଆଳକୁ ସିଏ ହିଁ ମତେ ମାନେ ସମସ୍ତଙ୍କଠାରୁ ଅଧିକ ଭଲ ପାଉଚି। ଯେହେତୁ ସିଏ ସବୁବେଳେ ମତେ ମାରିକି ଏତେ ବଡ କରିଚି। ହଁ ସିଏ ମୁଁ ଖାଇଲି ନ ଖାଇଲି କୋଉଠି ଅ ଛି କୁଆଡେ ଗଲି ମାନେ କି ମାନେ ସବୁ କଥା ସେ ଆଜି ପର୍ଯ୍ୟନ୍ତ ବି ମୋର ବୁଝୁଚି ଆଉ ତା ଛଡା ଯଦି ମୋ ଦେହରେ ଆଉ କିଏ ହାତ ଦେଇଦବ କିଏ ବି ହଉ ମାନେ ମୋ ନିଜ ବାପା ମା ବି ହୁଅନ୍ତୁ ସିଏ ଛାଡିବନି।
ହୁଁ।
କହିବ କଣ ପାଇଁ ମୋ ଛୁଆ ଦେହରେ ହାତ ଦେଲ ମାନେ ସିଏ ଦବ ସିଏ ମାରିବ। ହେଲେ ଆଉ କେ ମାନେ ତା ମାନେ ତା ଯୋଉ ସିଏ ମତେ ଛୋଟ ବେଳୁ ଯେହେତୁ ବଡ କରିଚି ତ ସେଇଥିପାଇଁ ତା ଛଡ଼ା ଆଉ କେହି ହାତ ଦେବେନି।
ସବୁ ମାନେ ମା ମାନେ କୁହନ୍ତି କି? ମାନେ ଆମେ ଆମ ଛୁଆଙ୍କୁ ମାରୁ କିନ୍ତୁ ଆଉ କିଏ ଯଦି ହାତ ଦେଇ ଦିଅନ୍ତି ତ ସେମାନେ ସେଟା ରାଗି ଯାଆନ୍ତି। ମୁଁ ମୋ ଛୁଆକୁ ମାର ପାରିମି ତମେ କେହି ମାରିପାରିବନି।
ହଁ ମୋ ମୋ ଯେହେତୁ ମୁଁ ଛୋଟବେଳୁ କଣ ମାନେ ବଡ ମାନେ ଧର ଅଠର ଉଣେଇଶି ବର୍ଷ ପର୍ଯ୍ୟନ୍ତ ମୁଁ ମୋ ମାଉସୀ ପାଖରେ ରହିଚି। ମାନେ ବର୍ଷ ଦିବର୍ଷର ହେଇଥିଲି ଦିବର୍ଷରୁ ମୁଁ ଯାଇକି ମୋ ମାଉସୀ ପା ଖରେ ହିଁ ରହିଚି ତ ସିଏ ମୋର ପସନ୍ଦ ନା ପସନ୍ଦ କୋଉଟା ଖାଏ କୋଉଟା ନଖାଏ ସେ ସବୁ କଥା ଜାଣିଚି ଆଉ ମତେ ଗୋଟେ ଜିନିଷ ହେଲା ମତେ କି ରାଗ ଲାଗେ।
ହୁଁ ଆମେ ତ ଶୁଣୁନ ସେ ଯୋଉ ହଁ।
ହଁ କହୁନ।
ନା ମୁଁ କହିଲି ସେଆପା ମାନେ ଏ ସେଇଭଳିଆ ପରିସ୍ଥିତି ମାନେ କଣ କହିଲ ମା ମାନେ ତ ମନା କରିପାରନ୍ତିନି କି ନା ମ ପିଲାକୁ ମାରନା ବୋଲି ବି କିନ୍ତୁ ମାରି ସାରିଲା ପରେ ଆସିକି ଗେଲ କରି ମାନେ ଆଉ ଯଦି କିଏ ମାରି ତର ଘରର ଯେମିତି କି ବଡପା କି ଜେଜେମା ମାନେ ମାରନ୍ତି ଜେଜେମା ତ କେବେ ମାରେନି
ଜେଜେମା ବଡାପା ଏମାନେ କେବେ ମାରନ୍ତିନି ଏମାନେ ବେଶୀ ଭଲ ପାଆନ୍ତି ଏମାନେ ମାରନ୍ତି ତିନିକେବେ
ହଉ ଠିକ ଅଛି ତମେ ଏବେ ପଳେଇ ଆସ ଆଉ ହ୍ୟାଲୋ।
ହଉ ତମେ ରଖ ମୁଁ ପରେ ଫୋନ କରିବି ପରେ କଥା ହବ ଆଉ ହଉ।
ଠିକ୍ ଅଛି। ଆପଣଙ୍କର ତ ଥ ଫି ସରଭିଶିଁ ନାହିଁ।